ହଁ ହ୍ୟାଲୋ।
ହୁଁ ହ୍ୟାଲୋ ହଁ କଣ କରୁଛ।
ଏ ବସିଥିଲି ବାରିପଟେ ମ ହଁ ହଉ। ବାରିପଟେ ମୁଁ ବସିଚି।
ହଉ ଆ
ହୁଁ। ଭାତ ଏଇନା ଆମ ଗାଁରେ ଭୋଜି ହେଇଥିଲା ଯେ
ଭୋଜି ହେଇଥିଲା ଆ ବଢିଆ ଆଉ
ହଁ ତୁ ତ ଗାଁରେ ନାଉ ଆଉ ମଜା କଣ ପାଇବୁ।
କଣ କରାଯାଇପାରିବ।
କ
ତମମାନଙ୍କ ଭଳିଆ କଣ ସମସ୍ତଙ୍କ ଭାଗ୍ୟ ଗାଁରେ ରହିବା ଟା
ଆ ହଁ ଆରେ ଆମେ ବି ଦିନେ ଯିବୁହାରି ନା ନାଇଁ। ଆମର ସିନା ଏବେ ବୟସ ହେଇନି। ହୁଁ।
ହଉ କହ କଣ କରୁଛୁ?
ଏ ତମ ଗାଁ ପଟେ ମାନେ ଜଙ୍ଗଲ ହାରିକା ଅଛି ନା ନାଇଁ।
ହଁ ଏଇଠି ଜଙ୍ଗଲ ଅଛି।
ମାନେ ତୁ ଜଙ୍ଗଲକୁ ବୁଲି ଯାଇଛୁ ନାଇଁ?
ଜଙ୍ଗଲ କ ବୁଲି ଯାଇନି। ଜଙ୍ଗଲକୁ ବୁଲି ଯାଇନି ହିଲ୍ ବୁଲିବା ପାଇଁ ଯାଇଚି।
ମାନେ ତମ ଗାଁ ରେ ମାନେ ଆମ ଗାଁରେ ଏଠି ଦେଖ କେମିତି ମାନେ ମାନେ ଜଙ୍ଗଲ ଜଙ୍ଗଲ ମାନେ ଜଙ୍ଗଲରେ ଯେତେ ଅଧିକ ଗଛ ହାରିକା ଅଛି ତ ଜଙ୍ଗଲକୁ ଜଗିବା ପାଇଁ ଆମର ଗାଁ ପାଳି ଗାଁରେ ମାନେ ପାଳି ରହୁଛି ଯିବା ପାଇଁ ଜଙ୍ଗଲ ଜଗିବା ପାଇଁ ତମ ଗାଁ ପଟେ ହଉଛି ନା ନାଇଁ?
ନାଇଁ ନାଇଁ ସେମିତି ନାଇଁ ଏଇଟା ଏଇଟା କଣ ଗାଁ ଏଇଟା ହଉଛି ସହ ଏଇଟା ହଉଛି ଏ ଓ ଇଣ୍ଡିଆର ସବୁଠୁ କ୍ଲିନ ସିଟି। ମାନେ ସବୁଠୁ ପରିଷ୍କାର ସହର ଏଇଠି ଜଙ୍ଗଲ କୁଆଡୁ ଆସିବ। ଆଖପାଖ ଜଙ୍ଗଲ ଅଛି ଆଉ କିନ୍ତୁ ତାକୁ ଫରେଷ୍ଟର ମାନେ ଏଇଟା ଏମ୍ପି ର ଏମ୍ପି ଗଭର୍ମେଣ୍ଟ ଷ୍ଟେଟ୍ ଗମେଣ୍ଟ ର ଯୋଉ ଫରେଷ୍ଟ ଗାର୍ଡ ଅଛନ୍ତି ସେମାନେ ତାକୁ ପ୍ରଟେକ୍ଟ କରୁଛନ୍ତି।
ଭିତରକୁ ଛାଡୁଛନ୍ତି ନା ନାଇଁ।
ହଁ ଭିତରକୁ ଛାଡୁଛନ୍ତି।
ମାନେ ବୁଲିବା ମାନେ ବୁଲିବା ପାଇଁ ବାଇକ ରେ ଯାଉଛ ନା ମାନେ ଚାଲି ଚାଲି ଭିତରେ ସବୁ ଆଡେ ବୁଲିବ।
ଜିପ୍ସି ଜିପ୍ସି ଅଛି ଗାଡିରେ।
ହୁଁ ଆଉ ପଶୁପକ୍ଷୀ?
ପଶୁ ପକ୍ଷୀ ଟାଇଗର ରିଜର୍ଭ ଅଛି ତାପରେ ଚି ଚିତାବାଘ ରିଜର୍ଭ ଅଛି ବିଲୁଆ ସଂରକ୍ଷଣ ଅଛି। ତାପରେ ସେଇଠୁ ମହୁ ସଂରକ୍ଷଣ ବି ଅଛି। ବହୁତ ପ୍ରକାର ଔଷଧୀୟ ଗଛ ବି ଅଛି।
ହୁଁ। ମାନେ ଔଷଧ ଗଛ ବି ମିଳୁଛି ଭିତରେ?
ହୁଁ ଆଉ ତୁ ଗାଡିରେ ଯିବା ସମୟରେ ହର୍ଣ ବଜେଇ ପାରିବୁନି।
ହଁ। ଔଷଧ ଗଛ ହେକା ମିଳୁଚି ଭିତରେ?
ହୁଁ।
ହୁଁ ମାନେ ବଡ ତାହେଲେ ବଡ ଜଙ୍ଗଲରେ ହେଇଥିବ ଆଉ।
ହଁ ବଡ ଜଙ୍ଗଲଟା।
ମାନେ ଭିତରେ ମାନେ ଜଙ୍ଗଲ ଟା ନା ନା ମାନେ ସରକାରୀ ଜଙ୍ଗଲ ନା ମାନେ ଉ ବେସରକାରୀ।
ବେସରକାରୀ ଜଙ୍ଗଲ କୁଆଡୁ ଆସିଲାଣି କି।
ମାନେ ବେସରକାରୀ ଜଙ୍ଗଲ ଗୋଟେ ଗୋଟେ ରହୁଛି ନା।
ନାଇଁ ବେସରକାରୀ କିଛି ନାହିଁ ସବୁ ସରକାରୀ ଜଙ୍ଗଲ।
ମାନେ ଏବେ ଦେଖିଛୁ ନା ନାଇଁ ଯୋଉ ଇଣ୍ଟରନାଲ୍ ଏଇ ଯୋଉ କଣ କି ଆମର ଇଣ୍ଟରନେଟ ରେ ଭାଇରାଲ ହଉଛି ମାନେ ଆମ୍ମାଜାନ ଜଙ୍ଗଲରେ ଗୋଟେ ମାନେ ଗୋଟେ ଫମସ ବୋଲି ଗୋଟେ ଜୀବ ଟେ ରହୁଛି ଗଛ ଟି ରହୁଛି ସିଏ ମାନେ ପ୍ଲାଷ୍ଟିକ ମାନଙ୍କୁ ପ୍ଲାଷ୍ଟିକ ମାନେ ଖାଇଦଉଛି ତ ତାର ମଳମୂତ୍ରରେ ବାହାରୁଛି ୱାଟର।
ଆଛା ମୁଁ ଦେଖିନି ଭାଇ।
ନାଇଁ ଶୁଣିନୁ ତାହେଲେ କିନ୍ତୁ ଏମିତି ଏବେ ବି ମାନେ ଆମ ଜା ଗଲେ ଏଇଟା କେବଳ ପାଇ ପାଇଛନ୍ତି।
ହୁଁ। ଜଙ୍ଗଲରେ ବହୁ ବହୁତ ଆମାଜନ ଜଙ୍ଗଲ ଟୋଟାଲ ୱାର୍ଡକୁ କୁ ଅକ୍ସିଜେନ ଫିଫ୍ଟି ପରସେଣ୍ଟ ଅକ୍ସିଜେନ ଦଉଛି। ୱାଲ୍ଡ କୁ ଯେ ଯେତିକି ଅକ୍ସିଜେନ ଦରକାର ତାର ଅ ଅଶୀ ପରସେଣ୍ଟ ଅକ୍ସିଜେନ ଆମାଜନ୍ ଜାଙ୍ଗଲ ରୁ ଆସୁଅଛି।
ହୁଁ।
ତା ଭିତରେ କେତେ ରହସ୍ୟ ଅଛି କଣ ଅଛି ସେଟା କାହାକୁ ବି ଜଣାନହି। ବୈଜ୍ଞାନିକ ମାନଙ୍କୁ ବି ଅଜଣା।
ଯୋଉ ଆମାଜନ ଜଙ୍ଗଲ ଏଇ ମାନେ ହେଟା ଗୋ ଗୋଟେ ଦେଶରେ ନୁହେଁ ନା ମାନେ ତିନି ଚାରିଟା ଦେଶକୁ ନେଇକି ଅ ତିଆରି ହେଇଛି ନା।
ହଁ ତିନିଟା ଚାରିଟା ଦେଶକୁ ଲାଗିକି। ଟିକେ ଚାରିଟା ଦେଷ କୁ ଲାଗିିନି।
ସେଇ ଭିତରେ ମାନେ ମାଓବାଦୀ ହେରିକା ରହୁଛନ୍ତି ନା ନାଇଁ ଆମର ଏମିତି ଓଡିଶାରେ ମାଓବାଦୀ ହେରିକା ଜଙ୍ଗଲରେ ରହୁଛନ୍ତି। ଦେ
ତା ଭିତରକୁ ତା ଭିତରକୁ ପଇ ବୈଜ୍ଞାନିକ ମାନେ ଯିବା ପାଇଁ ଡରୁଛନ୍ତି। ତୁ ମତେ କହୁଛୁ ମାାୟବାଦୀ ରହୁଛନ୍ତି କି ନାଇଁ ତତେ କହିବିନି।
ମାନେ ଭିତରେ ବଡ ବଡ ପଶୁ ହେରିକ ଅଛନ୍ତି ନା କଣ?
ହଁ ବହୁତ ଏତେ ସଂଖ୍ୟ କରେ ଅଛନ୍ତି ମାନେ ସେ ବିଶେଷ ଅଛନ୍ତି। ଯୋଉଟା ଆମେ ଜାଣିନେ ଏଇଭଳିଆ ବି ସ୍ପିଚ ଅଛନ୍ତି। ତା ଭିତରେ ସେମାନଙ୍କୁ ଯାଇକି ଖୋଜା ବି ହେଇନି। ସେଇଭଳିଆ ଅଛନ୍ତି।
ଏବେ ମୁଁ ଯେମିତି କହିଲି ଯେ ଫମସ ବୋଲି ସେଇଟା ବି ମାନେ ଏବେ ପାଇସନ ନା ଆମ ଢେର ଜିନିଷ ଆମ ଆଖି ସାମ୍ନାରେ ନାହିଁ କିନ୍ତୁ ସେଇଠି କିନ୍ତୁ ପାଇପାରିବା ଆଉ।
ହୁଁ ସେଇଟା ଆମ ଜ ସମୁଦ୍ର ଭିତରେ ଯେମିତି କେତେ ଅଛି କଣ ଅଛି କେହି ଜାଣିନାହାନ୍ତି ଯେମିତି ଆମାଜନ୍ ଜଙ୍ଗଲ ଯ ଗୋଟେ ସମୁଦ୍ର
ଆମାଜନ୍ ସମୁଦ୍ର ବି ଗୋଟେ ଅଛି?
ମାଦରୁନ ନଦୀ ଅଛି।
ଅହୋ।
ସମୁଦ୍ର ନାହିଁ।
ହୁଁ।
ସମୁଦ୍ର ଭିତରେ କେତେ ଜୀବଜନ୍ତୁ ରଉଛନ୍ତି ନୂଆ ନୂଆ। ଯେମିତି କେହି ଜାଣିନାହାନ୍ତି କେତେ ଖଣିଜ ତୈଳ ଅଛି କେତେ ଗୋଲଡ ଅଛି କେତେ କଣ ଅଛି କେହି ଜାଣିନାହାନ୍ତି। ସେମିତି ଆମାଜନ ଜଙ୍ଗଲ ହଉଛି ଭୂପୃଷ୍ଠର ସମୁଦ୍ର।
ହୁଁ।
ତା ଭିତରେ ସେ କେତେ କଣ ଲୁଚେଇକି ରଖିଛି ସେଟା ଖୋଜିବା ଟା ବହୁତ କଷ୍ଟ।
ନାଇଁ ଆମେ ଯେତେବେଳେ ଯୋଉ ବହି ଆଗାରେ ପଢୁଛେ ମାନେ ଏଇ ଜୀବଟା ବିଲୁପ୍ତ ଏଇଟା ଲୁପ୍ତ ହେଇଗଲା ମାନେ ହେଇରାକ ଆମେ ସେଇଠି ପାଇପାରିନ ନାଇଁ।
ନାଇଁ ନାଇଁ ଯୋଉଡାକ ବିଲୁପ୍ତ ହେଇଗଲେଣି ସେମାନଙ୍କୁ ଆଉ ମିଳି ପାରିବେନି ସେମାନଙ୍କୁ।
କାହିଁକି, ଆମେ ତ କହୁଛୁ ପୁଣି ବୈଜ୍ଞାନିକ ମାନେ ଭି ଭିତରକୁ ଯାଇନାହାନ୍ତି ନା ତ ଥାଇ ବି ପାରନ୍ତି
ଯାଇନାହାନ୍ତି କିନ୍ତୁ ନାହାନ୍ତି ସେ ଯାଇ ଭରେ
ହୁଁ ହୁଁ। ଆଉ ମାନେ ଯୋଉ ଗାଁ ଗହଳିରେ ଜଙ୍ଗଲ ବିଷୟରେ ତମେ କଣ ଜାଣିଛ?
ଗାଁ କହଳିଙ୍ଗଲ ବିଷୟରେ କଣ ଜାଣିଛ ବଲେ ଦେଖେ ଫାଷ୍ଟ ଫଲ୍ ଫାଷ୍ଟ ପଲ୍ ଜଙ୍ଗଲକୁୁ ଆମର ଯେମିତି ମଣିଷର ଫୁସ୍ଫୁସ୍ ହି ତାର ସବୁ କିଛି। ସେଇଥିରେ ଯେମିତି ସବୁ କିଛି ଫିଲ୍ଟର ହେଇ କି ମଣିଷ ଦେହକୁ ସେ ଇଏ କରେନି। ଫୁସ୍‌ଫୁସ୍ ଟା କଣ କରେ? ଯେତେ ଅକ୍ସିଜେନ ଅଙ୍ଗାରକାମ୍ଳ ଆମେ ନଉଛେ ଅକ୍ସିଜେନ ନଉଛେ ତାକୁ ସେ ଫିଲ୍ଟର କରିକି ଶରୀରକୁ ବିଭିନ୍ନ ଅଙ୍ଗକୁ ସେ ବଟାଏ କାମ ହିସାବରେ ଯାହା ଜଙ୍ଗଲ କେମିତି ସବୁ ଯେତେ ପ୍ରକାର ବିଷାକ୍ତ ବାୟୁ ଏସ ଅଛି ସବୁ ଫିଲ୍ଟର କରିକି ଜଙ୍ଗଲ ଉପରେ ସବୁ କିିଛି ଡିପେଣ୍ଡ କରେ ସେ ଜଙ୍ଗଲ ବାୟୁ ପ୍ରଦୂଷଣକୁ ରୋକେ। ବର୍ଷା ଇଏରେ ବର୍ଷା କେତେ ଅଧିକା ହବ କମ ହବ ଜଙ୍ଗଲ ଉପରେ ଘ ଘଞ୍ଚ ଜଙ୍ଗଲ ଉପରେ କି ସେ ନିର୍ଭର କରେ ସେଇଟା ଆଉ ଆଉ ଜଙ୍ଗଲରୁ ମେଡିସିନ ବି ମିଳେ
ହୁଁ।
ଆଉ ବହୁତ ପ୍ରକାର ପଶୁ ପକ୍ଷୀ
କଣ କହିଲ ଶୁନ ମାନେ ଆଗରୁ କଣ କହିଲ ମାନେ ଆଗରୁ ମେଡିକାଲ ନଥିଲା ଭାରତ ବି ସ୍ଵାଧୀନ ବି ହେନଥିଲା ତ ମାନେ ହେତେବେଳେ ବି ଲୋକମାନେ ବି ଯାଆନ୍ତି ଜଙ୍ଗଲ ଭିତରକୁ ମାନେ ମାନେ ଚେରମୂଳି ଖାଇକି ବି ଭଲ ହେଇଯାନ୍ତି କିନ୍ତୁ ଏବେ ଆଉ ହେରା ମିଳୁନି ଏବେ ଖାଲି କ୍ୟାମିକାଲ ଜିନିଷ ଗୁରା ଖାଲି ମିଳୁଚି ମେଡିସିନ୍ ଗୁରା।
ସେଇଟା ମିଳୁନି ନୁହଁ ଲୋକ ତା ବିଷୟରେ ଜାଣିନାହାନ୍ତି ସେଇଟା ସଚେତନ ନାହାନ୍ତି। ମିଳୁଚି ସବୁ କିଛି ଜଙ୍ଗଲ ଭିତରେ। ଆଗରୁ ବି ଯେମିତି ମିଳୁଥିଲା ସେମିତି ସବୁ କିଛି ମିଳୁଛି ବଟ୍ ଲୋକ। ଆଡ଼ଭାନ୍ସ ହେଇଗଲେଣି ସେମାନଙ୍କୁ। ସେଇ ଚଉ ଚେରମୂଳି ଔଷଧ ବିଷୟରେ ଜଣାଇନାହି। କୋଉ ମେଡି଼ସିନ ଟା ଖାଇଲେ କମିବ କାରଣ ପୂର୍ବ କାଳରେ ଲୋ କୋଉମାନଙ୍କୁ ଲେଖିବା ଜଣା ନଥିଲା। ଯୋଉଟା ଯାହା ଲେଖା ଥିଲା ସବୁ ଲିଭିଗଲାଣି।
ତାଙ୍କେ କଣ ଚାହୁଁଛନ୍ତି କହିଲ୍ ଲୋକମାନେ ନା, ଏବ୍ ଏବେକାର ଲୋକମାନେ କହିଲ ଆମେ ଖାଇବୁ ବୋଟିଆ ଖାଇବୁ ସାଙ୍ଗେ ସାଙ୍ଗେ ଭଲ ହବୁ କିନ୍ତୁ ତାଙ୍କେ ଜହୁନାହାନ୍ତି ମାନେ ପରବର୍ତ୍ତୀ ସମୟରେ ମାନେ କିଏ କିଏ କ୍ଷତିରତ କ୍ଷତିକାରକ ହବ।
ହୁଁ ଯାଇଥିଲା ପା ରାସାୟନିକ ପଦାର୍ଥର ଆମେରି କିଏ ଅଛ ଡ଼ିମେରିଟିଭ୍ ମଧ୍ୟ ଅଛି।
ହୁଁ।
ଯଦି ସେ ଜଲଦି ବରଫ୍ ଭଲ କରଉଛି ତାରେ ତାର କିଛି ଡି଼ମେରିଟ୍ ବି ଅଛି ନା?
ହୁଁ।
କିନ୍ତୁ ପ୍ରାକୃତିକ ଇଏରେ ଆମେ ସେଟା ଟିକେ ଲେଟ୍ ହବ କିଲିଇର ହେବାପାଇଁ ଯେମତି ଆମର ହୋମ୍ୟପାଥି ମେଡ଼ିସିନ୍। କମିଵ କିନ୍ତୁ ଟିକେ ଲେଟ୍ ରେ କମିବ। ନେକ୍ସଟାଇମ୍ ଆଉ କେଭେ ଆସିବନି ସେଇ ରୋଗ ଯେତେବେଳେ ଲୋକଟି ଖାଇଥିବ ମାନେ ସାଙ୍ଗେ ସାଙ୍ଗେ ସାଙ୍ଗେ କମିଯିବ ପୁଣି ଦଶ ପନ୍ଦର ଦିନ ବେଳକୁ ଆଉ ଥରେ ଆସିବ। ପୁଣି ଆଉ ଗୋଟେ ଥର ଖାଇଦେଲେ ଆଉଥରେମିଯିବ ପୁଣି ଦଶ ପନ୍ଦର ଦିନ ବେଳକୁ ଆଉଥରେ ଆସିବ। କିନ୍ତୁ ହୋମିଓପାଥିକରେ କଣ ଯୋଟା ଗଲା କଳ ଦରମା କିନ୍ତୁ ଟିକେ ଟାଇମ ଟେକିଙ୍ଗ ରହିବ ଆଉ।
ହୁଁ ଆଉ ମାନେ ତମେ ଯୋଉ କହିଲ ଯୋଉ ସହର ମାନଙ୍କରେ ଯୋଉ ଫରେଷ୍ଟ ଗାର୍ଡ ହେଇକା ଯଉ ରହୁଛନ୍ତି ସେମିତି ଆମ ଗାଁ ଗହଳିରେ ବି ଫରେଷ୍ଟ ଗାର୍ଡ ରହୁଛନ୍ତି କିନ୍ତୁ ଅ-ଅ ତାଙ୍କର ଅଧିକରେ
କିନ୍ତୁ ଏଇଟା ଗାଁ ଲୋକ ଆମର ସେଇଠି କଣ? ଗାଁ ଲୋକ ରିକ୍ସ ନଉଛନ୍ତି ଗାଁ ଲୋକ ବୁଝାବୁଝି କରୁଛନ୍ତି। କାଠ ପାଠ ଚୋରି ହେଲେ ହଁ ଗା କାଠ ପାଠ ଚୋରି ହେଲେ ସେ ସବୁ ଗାଁ ଲୋକ ଦେଖୁଛନ୍ତି ଗାଁ ଲୋକ ଗଛ ବି ଲଗଉଛନ୍ତି।
ହୁଁ।
ଏଠି ଯେମିତି କଣ ଗଭର୍ଣମେଣ୍ଟ ପଇସା ଦେଇକି ଲୋକଙ୍କୁ ରଖିଛି। ଆମର ସେଇଠି ଜଣେ କି ଦି ଜଣ ଫରେଷ୍ଟ ଗାର୍ଡ ଅଛନ୍ତି। ଟୋଟାଲ ଏଟା ଦେଖିବା ପାଇଁ କି ଦଶ ଜଣ ଅଛନ୍ତି। ଏଇଠି ଦଶ ଜଣ ଜାଗାରେ ପଚାଶ ଜଣ ଅଛନ୍ତି।
ହୁଁ।
ସେଇଭଳିଆ ଆଉ ସେଇଠି ଗାଁ ଲୋକ ଦେଖୁଛନ୍ତି। ଏଇଠି ଗଭର୍ଣମେଣ୍ଟ ଲୋକ ରଖିଛି ଦେଖିବାକୁ।
ହୁଁ। ଆମର ଲୋକମାନେ ବି ମାନେ ନିଜ ମାନେ ଗାଁଉଲି ଲୋକ ଯେହେତୁ ନିଜ ଜ ଜଙ୍ଗଲକୁ ବି ଅଧିକ ଭଲ ପାଆନ୍ତି। ତାଙ୍କ ପାଇଁ ସେଇଟା ସବୁ କିିଛି ଜଙ୍ଗଲ ସବୁ କିଛି।
ଜଙ୍ଗଲ ହଉଛି ସବୁ, ଜଙ୍ଗଲ ହଉଛି ବହୁତ କିଛି ଜଙ୍ଗଲ ବିଷୟରେ ତମେ କଥା ହେଲେ ତ ଏଇନା ସରିବନି। ଲୋକମାନେ ଯେ ଯେତେ ଜଙ୍ଗଲ କାଟିକି ନଷ୍ଟ କରୁଛନ୍ତି।
ହଁ।
ଇ ଫ୍ୟୁଚରସ ସେତିକି ହଇରାଣ ମୁଁ ଦିଲ୍ଲୀରେ କଣ ଜଙ୍ଗଲ ବହୁତ କମ ସେ ସେଥିପାଇଁ ସେଇଠି ପରିବେଶ ପ୍ରଦୂଷଣ ବେଶୀ। ଆମ ଗାଁ ଗହଳିରେ ଏୟାର କ୍ଵାଲିଟି ଇ ହଁ ରଖ ହଉ। ହଉ ଆଉ।